ଆସ୍ତେ କହ ଆସ୍ତେ ଆ ଧୀରେ ଧୀରେ। ହାଲୋ।
ହୁଁ ହୁ ଆଉ କଣ ଖିଆ ପିଆ ସରିଲାଣି? ଖିଆ ପିଆ ସରିଲାଣି ମାଲିକେ?
ହଁ ଖାଇ ପାଏ ସାରିଲିନି।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
ଆଉ ବର୍ଷା କେମିତି କଣ
ବର୍ଷା ବର୍ଷା ଅନୁଭବ କୁ ଛାଡିକି ପଳେଇଛି।
ଓହୋ। ଆଉ ବାଦଲ୍? ତମର ଇଆଡେ ବାଦଲ୍ ହେଇନି କି ଆମର ହିଆଡେ ବହୁତ୍ ବାଦଲ୍ ଅଛି।
ବାଦଲ୍ ଇଆଡେ ବହୁତ୍ ପରା। ଏ ଗାଡିଟା କେଡିକି ଟିକିଏ ଦେଖାଯାଉଚି
ଗାଡ଼ିର ଆଖା ଗଉଣି ନାହିଁ ତ?
ମୋରା ଅଖାଟା ଅଛି ଗଉଣି ନଥିଲା
ହୁଁ।
ତୁ ଥାରେ ଥାରେ।
ଆମେ ଏମିତି କଥା ହୋଉ ଦେଖେ ଦେଖେ କହୁଛେ ସେ ଜାଣିଦବ କହିିବ ଏଇ ପାଖାଆଖରେ ଅଛି।
କଣ ହେଲା ହେଠୁ ଦବ ଦବ ହେରା କିଛି ନୁହଁ।
ଆବେ ସେ ଯୋଉ ଦେଖି ଦେଖି ଯାଉଛନ୍ତି। ସେ କହିଛନ୍ତି ଚାରିଟାଙ୍କ ପୁରା ଗଲେ ତିନି ପାଞ୍ଚି ରୁ।
ଭାବିବେତ ଆଉ ଲୋକ ସେମିତି ଭାବିବେ କଣ କରିବା।
ଆଉ ତମର ଚାଷ କରୁଛ ବୋଧେ?
ସବୁ ଚାଲିଛିିନା ସବୁ ଆଡେ ଆଉ।
କରିସାରିଲଣି?
ଘରେ ତ ଧାରେ କରୁଚନ୍ତି।
ଆରେ ତମର ସରିଲାଣି?
ମୋର ଏତେ କାନପୁରା ରେ ସରି ସରି ସରି ହେଚି ଏଠି ସରିନି ଆରମ୍ଭ ହୀ ହେଇନି ସାରିମୁ ଆରମ୍ଭ ହେଇନି।
ହୋଉ ପ୍ରଣାଳୀ ଟା କେମିତି କଣ କହିଲୁ ଦେଖିଆ?
କଁ ଆଁ କିିଣି କଣ?
ଚାଷ କରିବା ପ୍ରଣାଳୀ ଟା ଧାନ ଚାଷ।
ହଁ ଆ ଧାନ ସବୁ ହଁରେ ଭଲ ଟପିକ୍ ଟେ ପକେଇଲୁ। ଫାଷ୍ଟ ହୋଉଚି ଯିମିତି ମୌସୁମୀ ଆସିବ। ହେଲା।
ଅ
ଯିମିତି ମୌସୁମୀ ଆସିବ ସେମିତି ହଳ କରାହବ। ତାପରେ ମାଟି ଟାଣ ଥିଲେ ଆଉଥରେ ହଳ କରା ହବ ବର୍ଷା ପଡିଗଲେ ଟିକେ। ତାପରେ ହେଠୁ ଖେଳୁଆ କରା ହବ। ଖେଳ କରିସାରିଲା ପରେ ତାପରେ ବୁଣା ହବ। ମଞ୍ଜି ବୁଣା ହବ। ମଞ୍ଜି ବୁଣା ସଇଲା ପରେ ତାପରେ ତାରେ ଏତିକି ତ ଆଉ ଗଛ ଉଠିବ ତାରେ ପୁଣି ହେଠୁ ତାପରେ ହେଠୁ ଟିକେ ମାଟି ନେସା ହେଇସାରିଲା ପରେ ଆ ତାପରେ ଫୁଣି ହେଟାକୁ ହଁ ଉପାଡା ହବ ଗଛ ଟାକୁ ଉଡୁଆ ହବ।
ଓହୋ।
ସେ ତ ତ ତଳି ରଖ ତଳି ମାରା ହବ। ତାପରେ ଆଇ ଗଛ ଉଠିବ ତାପରେ ଆଉ ଧାନ ପା ଚିବ ଆଉ ଦି ମାସ ପରେ ଆଉ।
ତାପରେ
ତାପରେ ଧାନ କଟା ହବ ଆ କାଟିି ସାରିଲା ପରେ ପେସା ହବ। ପେସା ହେଇସାରିଲା ପରେ ପୁଣି ଆଣି ଘରେ ପୁଣିଆଉଥରେ ପେସା ହବ ଗୋଟା ଧାନ ଚାଉଳ ବାହାରିବ। ତା ବହି ଗୁଣ୍ଡ ତାର ଚାଉଳ ବାହାରିିବ ସବୁ ଗୁଣ୍ଡ ଖୁଦ ଫୁଦ ସବୁ ଆଉ। ଖାଇବା ଖାଲି ଘରେ ବସିକି ପଖାଳ ପଖାଳ ଉଠିକ ପଖାଳ। ଲିପିଲ ସାଉ ଚାଉଳ ଆଣିସାଇଲୁଣୁ ଦିଆ ହେଲାଣି କେତେ ଦିନଟୁ ଦିଆ ହେଲାଣି ତୁ ଆଣିନୁ କି?
ଆ ଆଣି ସାଇଲୁଣି।
ତମ କେତେ କିଲି ମିଳିଲା?
ପଚସ୍ତରୀ।
ପଚସ୍ତରୀ ଆମର ତ ପଚସ୍ତରୀ ଆଉ, ତମ କେ ଜଣ କେ ଜଣଙ୍କର ମିଳୁଚି?
ପାଞ୍ଚ ଣ।
ଆମର ବି ପା ଜଣଙ୍କର ପନ୍ଦର ପନ୍ଦର କିଲ ଦିଆ ହେଇଚି ନା କି?
ହଁ।
ପନ୍ଦର ପନ୍ଦର କିଲ ହେଲେ ଆଉ ଆର୍ ଏକ୍ସଟ୍ରା ଦଉଥିଲା ସରକାର ଦଉଥିଲା ଏକ୍ସଟ୍ରା ପାଞ୍ଚ କିଲ। କାଇଁ ମ ଇଆଡ଼େ ଦୋଉନି ତ ବାଳ ମାରି ଖାଉଚନ୍ତି।
ଜଣକା ଦଶ କେଜି ଭଳିଆ ଦବ ବୋଲି କହୁଥିଲା ନା ମ ଏତେ ଏତେ କୁଆଡୁ ମାରିବେ ମାରିଲେ ଲୋକ ମାରିଦେବନି ତାଙ୍କୁ।
ହଁ ପା ଆ ନ୍ୟୁଜ ରେ ବାହାଥିଲା ବି ସବୁଆଡେ ଦିଆ ହଉଛି ଅଲଗା ଅଲଗା ରାଜ୍ୟମାନଙ୍କରେ ଦିଆ ହଉ।
ହଁ ହଁ ହଁ କହୁଥିଲେ ତ କାଇଁ ଦେଇନାହାନ୍ତି ତ।
ମୁଁ ରା ଦେଖିଲି ପୁରା ଏଟା ସେ ଲାଇଭ ଚାଲିଥିଲା ଗୋଟେ। ଝିଅଟେ ରେକଡିଂ କରୁଥିଲା ନିୟୁଜ ରିପୋର୍ଟ ଟା ସେ କହିଲା ଦିଆ ଯିବ ପାଞ୍ଚ ପାଞ୍ଚ କିଲ ସବୁ ଏକ୍ସଟ୍ରା। ଇଆଡେ କିଛି ନାଇଁ।
ଆ ଯିବା ତାହେଲେ ଆଜି ପିଟ ଦେଇକି ଆଇବା ତାହେଲେ ଆଉ।
ଉଁ ହୁଁ ତ ଆମ ଗାଁରେ ଏମତି ମାପୁଛନ୍ତି? ପି ସାରିଲା ପରେ ହେଟୁ ପୁଣି ଯୋଡେ ଯୋଡେ ମୁଠା ମୁଠା ନେଇ ଯାଉଛନ୍ତି।
ଭେରି ଫା ହେଇ ଶାଇଲା ପରେ।
ଦଲାର ସେମିତି ଦଲାର କାମ ଚାଲିଛି ଆଉ କଁ। ଡିଲର ବାଲା ସବୁ ଯେମତି ଦଲାରୀ ସବୁ କୋରଡପତି ହେଉଛନ୍ତି ଆଉ।
ଘୁଚି ଯା ଟିକେ, ଘୁଚି ଯା।
ଏଇଠି ଗାଡି ଫାଡି ଆବାଜ ହଉଛି ଗାଡି ବାଲା ପଇସା ଦବନା କଣ?
ସେଇଆ ସିଖି ବାକୁ ପଡିବ।
ଆଉ।
ପଚାର କଣ ଗୋଟେ?
ଆଉ କଁ କହିବିରେ? ତାପରେ ଟପିକ ବାହାରି ବ ରଅ।
ତୁ ମତେ ପଚାର କେନି ଚାଷ କରନ୍ତି।
ହଉ, ହଉ ଚାଷ ଚାଷ ବିଷୟରେ କୁହ ଆଉ।
ଆ କହିଲାଠୁ ଆଉ।
ଡିଟେଲ କହିବୁ ଚାଷ ବିଷୟରେ ହେଲା।
ହଉ ଶୁଣୁ। ପ୍ରଥମେ ଆମର ଧାନ କଟା ଯାଏ।
ହୁଁ।
ତାପରେ ତତେ ଆରେ ଶୁଣୁ। ଯା କହୁଛି ଶୁଣୁ।
ଓକେ ଓ
ଧାନଟା ଫାଷ୍ଟ କଟାଯାଏ।
ହୁଁ ହୁଁ।
ତାପରେ ଧାନଟା ପାଚିବ।
ହୁଁ ହୁଁ।
ତାପରେ ଟିକେ କଞ୍ଚା କଞ୍ଚା ହବ।
ହୁଁ ତା ପରେ
ତାପରେ ବିଲରେ ତଳି ରୁଆହବ।
ହୁଁ ହୁଁ।
ତାପରେ ତଳିମାରା ହବ।
ହୁଁ ତାପରେ।
ତାପରେ ଏ ଏ ତାପରେ କଣ ତାପରେ ଟ୍ରାକ୍ଟରରେ ହଳ କରିକି
ହୁଁ।
ତଳି ପକା ହେବ ତାପରେ କଣ୍ଟା ବାଡ ଦିଆ ହବ ତାର ବାଡ ଦିଆହବ ତାପରେ ଏ ଏ ତାପରେ ଖାଇକି ଘରେ ଶିପଡିବ ଆଉ।
ଓହୋ ହୋ। ଏ ଟ୍ରକ ବାଲା ଅନିଦ୍ରା ହେଇ କାମକରୁଥିବ ନା।
ହଁ।
ରାତି ସାରା ଗାଡ଼ି ଚଲଉଛନ୍ତି ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ଅଧିକ ହଉଛି
ହଁ ପରା। ଆ ବହୁତ ଇଏ ତାଙ୍କର। ମଝିରେ ଗାଧନଥିବ ମଝିରେ ମଝିରେ ଜାଣିଥା ଗାଧୋଇବା ପାଉନଥେ ବହୁତ କଷ୍ଟ ପାଉ ଥିବେ
ଗାଧଉନାହାନ୍ତି ତାପରେ ବେଳେ ବେଳେ ଯେତେବେଳତାର ଟାଇମ ମିଳୁଛି ଖାଉଛନ୍ତି ଗାଧଉଛନ୍ତି। ମାନେ ଖାଇବା ପିଇବା ବହୁତ ଟାଇମରେ ତାଙ୍କର ହଉନି ଆଉ।
ହଁ।
ଗାଧୁଆ ଖାଇବା ପିଇବା।
ଗାଧୁଆ ଟା ଟାଇମ ରେ ସବୁବେଳେ ହଉନି ସବୁବେଳେ ବି ଗାଧୁଉ ନଥିବେ।
ଶୁଖା ଶୁଖି ଶୁଖିଲା ଭଳିଆ ଦେଖାଯାଉଥିବ ସବୁ ଡ୍ରାଇଭର ତାକୁ ହାତ ଗୋଡ଼ ଶୁଖିଯାଇଥିବ ବହୁତ୍
ଆରେ ଜିଲ୍ଲା ପାର ହେଇ ଯିବି କି ଆଉ।
କି ଜାଣି କେତେ ବାଟ ଗଲାଣି ଓପିଓ।
କାଲି ମୋ ମାଉସି ହର ଗାଁ ଆଡୁ ଗୁଟେ ଝିଅ କଲ୍ କରିଥିଲା ରେ।
କଣ କହିଲ?
କହୁଛି କହୁଚି କହୁଚି ତମେ ସାପ ଦେଖିଛ?
କୋଭଳିଆ ସାପ କହିଲୁନି କଳା ସାପ ନ ଧଳା ସାପ? କି୍
କହିଲି ଆମର କାଣ୍ଡନଳିଆ ଅଛି ଗୋଖର। ଆଉ ଚିତି ସାପ ତାପରେ ଧାମଣା ଆଉ ଅଜଗର ଆନାଗୁଣ୍ଡା
ହ
ଇଏ ଏଇ ସାପ ଅଛି ଆଉ।
ଗୁମ୍ଫା ସାପ ଗୁମ୍ଫା ସାପ ବିଷୟରେ କଥା ହଉଛ?
ହୁଁ, ପଚାରିଛିଚି ପଚାରୁଚି ସାପ କଣ କଣ ଦେଖିଛ।
ଆ, ଏଇଟା ସାାଙ୍ଗଟା ଯାଉନି ଦେଖୁନୁ ଏଇଟା ସ୍କୁଟି ରେ ହେଇଟା। ଥୁଆ ରଥ ଗଡ଼ି ଯାଉଛି ରଥ ଏଇଡ଼ା ସ୍କୁଟି ଦେଖିଲା ବୋଧେ ତୋତେ।
ନିଶା ଡାଇଭର ହେଇକି
ତାକୁ ରଖେଇ ଦବନିରେ। ଆଉ ଉଲା ନା ଏ ପଡିଗଲା ପଲା ପଲା ପଡିଲା।
ଭଲ
ଏଇଟା ପୂନ ହରିଆ ପୂନୁହରିଆ ସିଆଡେ ବୁଲୁଚନ୍ତି କି? ଏଇଟା ପୂର୍ଣ୍ଣ ହେ ପାହାଡ ଆର ହଁ ରେ ଆରପଟ ସେଇଟା ବ୍ରିଜ୍ ରେ ବସିଛି।
ଏ ଯୋଉ ମୁଁ ଡାକୁୁଛି ଚିରାଢିକିରେ।
କାହାକୁ ଡାକୁଛନ୍ତି?
କେୟାଣି। ଅ, ଆରେ ତୋମକୁ କି କଣ? ନା କେକି। ନା ସେ ନ
ନା ଏଟା ଆଉ କିଏ ବୋଧେ ହଁ, ହଁ।
ଅଲଗା କିଏ ହେଇଥିବ ବୋଧେ ଆଉ।
ଆମର କାହିଁକି ନିଜର ଲାଗୁନାହାନ୍ତି।
ହଁ।
ଆଉ ଗୋଟେ ମିନିଟ୍ କଥା ହେଇପଡିବା ଆଉ।
ହଉ ବାଇଗଣ ବାରି ବିଷୟରେ କଣ ଗୋଟେ ଜଣା?
ଓ ବାଇଗଣ ବାରି ଟା ଆଗିଆ ଗୁରା ଏଇ ଯୋଉ ତେତିକି ମାଳବନ ଯେତିକି ଆଉ ଟିକେ ନିକିନ୍ କରଦବା ଖାଇବା ଯୋଉ ବାଇଗଣ ଫଳୁଛି।
ହଉ। ଅ, ଫୁଲ ବହୁତ ହେଇଛି ରେ।
ହଁ ଫୁଲ ଆଉଥରେ ଯେତିକି ହେଇଥିଲା ସେଇ ଭଳିଆ ହେଇଚି ଆଉ, ଆଉ ଟିକେ କମେଇ ଦେ
ହଁ ଟିକେ ମାନେ କମ ଅଛି ହେଇଛିି ଫୁଲ ବି ଆଉ।
ଆ, କେତେ ଜଲଦି ଫୁଲ ହେଲାନା ଜଣା ପଡୁନି, ଆଡେ କେଇ ଗଲେନି ଆଉ ଯେ ସେ ଭିତରୁ ଫୁଲ ହେଇଗଲା ଆଉ।
ହଁ। ଆଁ, ଜାଣିଚୁ ଗୋଟେ କଥା?
କଣ?
ପାହାଡ, ପଡିଆ, ନଗର ସବୁ ଧୂଳି ରେ ଗଢା।
ମାନେ?
ଜାଣିନୁ ପାହାଡ ପଡିଆ ନଗର ସବୁ ଧୂଳିରେ ଗଢା ପରା।
ବୁଝି ହଉନି ବେ ଏ କଣ କଉଛୁ?
ଶୁଣିପାରୁନୁ?
ଶୁଣିପାରୁଛୁ ବୁଝିପାରୁନି।
ବୁଝିବୁ କଣ କି ଯାହା ଶୁଣିଚୁ ସେୟା ବୁଝିବୁ ଆଉ। ମୁଣ୍ଡ କାମ ଦଉନି କି?
ଆ, ଦଶ ମିନିଟ୍ ହେଇଗଲା କାଟିଦମ।
ହେଇଗଲା, ଆ, କେତେ ଜଲଦି ହେଇଗଲାଣି। ତୁ କାଟେ ସିଆଡୁ।